ହ୍ୟାଲୋ।
ହଁ ଆଜ୍ଞା ନମସ୍କାର କୁହନ୍ତୁ।
କଣ କରୁଛନ୍ତି ଆପଣ?
ଏବେ ଆସିଥିଲି ଆମର ଅଜାଣ ଗାଁରେ ଗାଁକୁ ତ ଆଁ ବସିିଥିଲି ଆଜି ଗୋଟେ ଭୋଜି ଥିଲା। ତ ଏଁ ସେ ଭୋଜି ସାରିକି ଆସିିକି ଘରେ ବିଷ ନଉଥିଲେ ଆଉ ଆପଣ ଗାଁ ରଥ ଯାତ୍ରା ସବୁ କେମିତି କଣ ହୁଏ?
ହଁ ଆମ ଗାଁରେ ତ ରଥଯାତ୍ରା ପାଖାପାଖି ତିନିଟା ରଥ ବାହାରୁଚି। ତିନିଟା ଜଗନ୍ନାଥ ମନ୍ଦିରରୁ ଗୋଟେ ରଥରେ ଜଗ ନ୍ନାଥ, ବଳଭଦ୍ର, ସୁଭଦ୍ରା ତିନି ଜଣ ଜାଗ ଆଉ ଦିଟା ଖାଲି ଜଗନ୍ନାଥଙ୍କ ରଥ। ଆଉ ହଁ ଏମିତି ହିଁ ଯାଇକି କିନ୍ତୁ ପୁରିରେ ଯୋଉଦିନ ରଥଯାତ୍ରା ହୁଏ ତାର ପର ଦିନ ଆମର ଗାଁରେ ରଥ ଟଣା ହୁଏ।
ଆଚ୍ଛା ଆଚ୍ଛା ଆଚ୍ଛା।
ଆଜ୍ଞା।
ଆମର ବି ଗାଁ ଗାଁରେ ଏ ତିନିଟି ରଥ ହୁଏ। ଗୋଟେ ଯାଏ ଯୋଉଟାକି ଜଗନ୍ନାଥ, ବଳରାମ, ସୁଭଦ୍ରା ହଁ ହୁଏ ଆଉ ଦିଟା ପଞ୍ଚଭାବନ ଏବଂ ଦଧିଅନନ୍ତ। ଆଉ ଆପଣ ଯୋଉ ଗାଁ କହିଲେ ସେ-ସେଇଆ ହିଁ ଆମର ଗାଁ ହୁଏ। ପୁରୀରେ ଯେବେ ରଥଟଣା ସରେ ତା ବାସି ଦିନ ହିଁ ଆମର ଗାଁରେ ରଥ ଟଣା ହୁଏ। କାହିଁକି ନା ଆଗରୁ ଏକ ରଜାଙ୍କ ସମୟରୁ ଏକ ପରମ୍ପରା ଚାଲିଚି। ଆ କି ରଜା ପୁରିରେ ଆ ଦର୍ଶନ ସାରିକି ଆସିକି ଆମ ଗାଁରେ ରଥ ଟାଣିଥିଲେ। ଏଇ ପରମ୍ପରା ଆଗରୁ ଚାଲିଚି। ଏବଂ ଏଇ ବର୍ଷ ହେଁ ବୋହୁତ ପ୍ରକାର ଅଁ ଉଁ ରାମଦୋଳି ଏବଂ ବୋହୁତ ପ୍ରକାର ସାମଗ୍ରୀ ଖେଳ ସାମଗ୍ରୀ ଯାତ୍ରା ଫେରି ହୁଏ ଏବଂ ବିଶେଷ କରି ଅ ବାହୁଡା ସମୟରେ ଆମ ଗାଁରେ ବୋହୁତ ଗହଳି ହୁଏ। କାହିଁକି ନା ର ରଥ ଟାଣିବା ପାଇଁ ଅନେକ ପ୍ରକାର ଲୋକ ଆସନ୍ତି ଆମ ଗାଁ ଚାରି ପ-ପଞ୍ଚାୟତ ଗ୍ରାମରୁ ଏବଂ ସେମାନେ ରଥ ଟଣା ଟଣା ଟଣି କରନ୍ତି ଏବଂ ଯାତ୍ରାର ଆନନ୍ଦ ନିଅନ୍ତି। ଆଉ ଏଇ ବର୍ଷ କାଲି ଏବଂ ପହର ଦିନ ରଥ କାମ ଆରମ୍ଭ ହେଇଚି ଆମ ଗାଁରେ। ଏବଂ ଆଉ ଦୁଇଟି ରଥର ଟିକେ ଟିକେ ଆରମ୍ଭ ହେଇଚି। ଅଖ ଚକ ଲାଗିବା ଆରମ୍ଭ ହେଇଚି। ଏବଂ ଏଇ ବର୍ଷ ବି ରଥ କାମ ବୋହୁତ ଆନନ୍ଦମୟ ସହ ହବ। ଏବଂ ଗାଁ ଲୋକଙ୍କର ବୋହୁତୁ କଣ କୁହନ୍ତି
ଆପଣ ପୁରି ଯାଉଚନ୍ତି କି ରଥଯାତ୍ରା ଦେଖିବା ପାଇଁ?
ପୁରି ଇଁ ଦୀର୍ଘ କୋଡିଏ ଦିନ ତଳେ ଯାଇ-ଯାଇଥିଲୁ ଦର୍ଶନ ପାଇଁ ବୋହୁତୁ ଭଲ ଦର୍ଶନ ମିଳିଲା। କିନ୍ତୁ ବୋହୁତ ଭୀଷଣ ଗହଳି ଥିଲା। ଏବଂ ସେଇଦିନ ଜଗନ୍ନାଥଙ୍କ କଣ ନୀତିକାନ୍ତି ଥିଲା ବୋଲି ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବ ଥିଲା। ଲାଇନରେ ଠିଆ ହେ ଲୁ ଏବଂ ରାତି ସାଢେ ଦୁଇ ଗୋଟେ ଏଗାରଟା ଭିତରେ ଗଲୁ। ଜଗନ୍ନାଥ ଯୋଉ ଅନ୍ତିମ ଦର୍ଶନ ଶାହାଣ ମେଳା ବନ୍ଦ ଥିଲା। କିନ୍ତୁ ବଡସିଂହାର ବେଶ ଦେଖିକି ଆସିଲୁ ବୋହୁତୁ ଭିଡ ଥିଲା। ଏବଂ ଅବଢା ଖାଇଲୁ। ଏବଂ ସେଠି ଜଣେ ଭାଇଙ୍କ ଚିହ୍ନା ଥିଲାତ ସେଇଠି ରହିଲୁ। ଏବଂ ଆମ ଗାଁର ବି ବୋହୁତୁ ଶ୍ରଦ୍ଧାଳୁ ଭକ୍ତମାନେ ଯାଆନ୍ତି। ବୟସ୍କ ଲୋକ ପିଲାମାନେ ଆଉ ପୁରିର ଏଇ ବର୍ଷ ରଥଯାତ୍ରା ପାଇଁ ଭାବିଚୁ ଉଁ ସୁନାବେଶ ସମୟରେ ଜଗନ୍ନାଥ ରଥରେ ଥିଲା ବେଳେ ଯିବୁ। କିନ୍ତୁ ଦେଖାଯାଉ ବର୍ଷାର ପାଇଁ କଣ ହଉଛି ଆଗକୁ ଜଣା ପଡିବ ଆ ଆଉ ଆପଣ ପୁରୀ କେବେ ଯାଇଥିଲେ?
ମୁଁ ତ ଆର ବର୍ଷ ଯାଇଥିଲେ। ଏ ଅ ବାହୁଡା ସମୟରେ ବାହୁଡ଼ା ଦିନ ଯାଇକି ସେଇଠି ଏ ଏକାଦଶୀ ଯୋଉ ଠାକୁରଙ୍କର ଏକାଦଶୀ ରେ ଦର୍ଶନ କରିଥିଲୁ ଆଉ ସୁନାବେଶ ତ ଏବେ ସବୁ ଦର୍ଶନ କରିବା ପାଇଁ ଅଧିକ ମନରେ ଇଚ୍ଛା ଥିଲା କିନ୍ତୁ ଆଗରୁ ଉ ସେ ଯୋଉ ଟିକଟ କରାହେଇ ଯାଇଥିଲା ସେଥିପାଇଁ ଫେରିବାକୁ ପଡିଲା ଆଉ କିନ୍ତୁ ବାହୁଡା ଦିନ ଠାକୁରଙ୍କର ଭଲ ଦର୍ଶନ ମିଳିଲା। ତିନି ଜଣ ଯାଗ ଠାକୁରଙ୍କର ତାପରେ ସମୁଦ୍ର ପଟେ ଯାଇକି ବୁଲିକି ଆସିକି ଭଲ ଲାଗିଲା କିନ୍ତୁ ସେ ଟାଇମ ରେ କଣ ରଥଯାତ୍ରା ଟାଇମୀ ରେ ସବୁ ରହିବା ପାଇଁ କଉଠି ସେ ଯୋଉ ଘର ମିଳେନି। ଆଉଥରେ ସବୁ ଜାଗା କୁ ଯିବା ପାଇଁ ହେଲେ ଆଉ କୌଣସି ଓଟ ନାହିଁ ପାଦରେ ଚାଲି ଚାଲି ହିଁ ବୁଲିବାକୁ ପଡୁଛି। ସେଥିପାଇଁ ଏଇ ବର୍ଷ ଆଉ ଯି ଯିବୁନି। ଆର ବର୍ଷ ଗୁଣ୍ଡିଚାକୁ ଯିବାର ଭାବିଛୁ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା।
ଆରଥର ସୁନାବେଶ ଦେଖ ଦେଖିବା ପାଇଁ ଅଧିକ ଇଚ୍ଛା ଥିଲା କିନ୍ତୁ ଟିକଟ ପାଇଁ ଫେରିବାକୁ ପଡ଼ିଲା ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା। ଆମେ ବି ଆର ବର୍ଷ ଯାଇଥିଲୁ ରଥଯାତ୍ରା ପରେ ଯାଇଥିଲୁ ଅ ଅଗଷ୍ଟ ମାସ ଆଡ଼େ ଏଇ ବର୍ଷ ବି ଭ ଭଲ ରଥଯାତ୍ରା ପଳେ କଣ ହୁଏ ନା ଗହଳି ଟିକେ କମିଯାଏ। ଆଉ ଏବଂ ଭକ୍ତମାନେ ଯିଏ ଯାହା ଆସନ୍ତି ସବୁ ପଳାନ୍ତି ଏ ବର୍ଷ ଅ ଆମର କଣ ରାଧାକୃଷ୍ଣ ମ ମନ୍ଦିରରେ ଆମର ଟିକେ ଚିହ୍ନା ଅଛି ତ ସେଇଠି ଆମେ ରହିବା ପାଇଁ ଆର ବର୍ଷ ଆର ବର୍ଷ ଚିନ୍ତା କରିଥିଲୁ। କିନ୍ତୁ ବହୁତୁ ଶ୍ରଦ୍ଧାଳୁ ମାନେ ଦେଶ ବାହାରୁ ଆସୁଛନ୍ତି। ତ ସେମାନଙ୍କ ପାଇଁ ମନ୍ଦିରିରେ ଯେତିକି ସବୁ ରୁମ୍ ଏବଂ ଲଜିଂ ସବୁ ବୁକିଂ କରିଦିଅନ୍ତି ଆଗରୁ। ଓ ସେଇ କାରଣରୁ ଆମ ଓଡିଶା ଲୋକମାନଙ୍କ ପାଇଁ ଟିକେ ମିଳିବା ଟା ଭାରି କଷ୍ଟ ହୁଏ କାହିଁକିନା ସେମାନେ ବି ବର୍ଷକୁ ଥରେ ଆସନ୍ତି। ବହୁତ ଭାର ଭାରତର ସବୁ କୋଣରୁ ଆସନ୍ତି। ତ ତାଙ୍କ ମାନଙ୍କ ପାଇଁ ଆଗରୁ ଟିକେ ଭ ଭଲ ଜର ଦାମ ଦେଇ ତାଙ୍କେ ପଇସା ଦେଇ ତାଙ୍କେ କରିଦିଅନ୍ତି
ଏବଂ ଏଇ ବର୍ଷ ଆମ ଗାଁରୁ ଏ କିଛି ସାଙ୍ଗ ମାନେ ଆମର ଯାଆନ୍ତି। ସେଇଠି ଲୋକମାନଙ୍କୁ ପାଣି ସେବା ଏବଂ ଖାଦ୍ୟ ମେଡିସିନ ଯାହାବି ଆବଶ୍ୟକ ପୂର୍ଣ୍ଣ କାମ କରନ୍ତି ଏକ ଏକ ସେବା କରନ୍ତି ଏବଂ ଏଇ ଏ ବର୍ଷ ଆମ ଗାଁରେ ବି ରଥଯାତ୍ରା ସମୟରେ ଏକ ନାମକୀର୍ତ୍ତନ ଆଁ ଉଠେ ମାଙ୍କ ମାନଙ୍କ ସବୁ ଗୋଟେ ଅଛି ସେ ମୃଦଙ୍ଗ ଅ ଶଙ୍ଖ ଅ ତାଳ ସବୁ ବଜେଇକି ଗ୍ରା ରେ ବୁଲି ବୁଲି ଏ ବର୍ଷ ସବୁ ଆୟୋଜନ କରାହେଇଛି। ଏ ସେମାନେ ସବୁ ଭଗବାନଙ୍କ ନାମ କୀର୍ତ୍ତନ କରନ୍ତି। ଏବଂ ଉ ରଥଯାତ୍ରା ସମୟରେ ହବ ବୋଲି ଯାହା ଗାଁ ର ପ୍ରଶାସନ ମାନେ କହିଛନ୍ତି ଦେଖାଯାଉ ପୁରୀରେ ଆମେ ବାଲଡେଲ୍ ଦେଖିଦଉ ରଥ ଟଣା ଏତେ ଭିଡ ଯାଉ ହଁ।
ଆମେ ବି ସବୁ ବର୍ଷ ମୋବାଇଲ ରେ ହିଁ ଦେଖୁଥିଲୁ ଲୋକମାନେ ଟିଭିରୁୁ ଦେଖିକି ଭାବୁଥିଲୁ ଯେ ଅଧିକ ଭିଡ ଥିବ। କିନ୍ତୁ ସେଟେ ଗଲା ପରେ ଜଣା ପଡିଲା କହିଲେ ଆମର ବଡ ଏ ଯୋଉ କ୍ୟାମେରରେ କଣ ଉପରୁ ଦେଖାଯାଏ ନା ଖାଲି ଲୋକମାନଙ୍କର ମୁଣ୍ଡ। ସେଥିପାଇଁ ଅଧିକ ଦେଖା ଯାଉଚି। ଥିଲା ସେଥିପାଇଁ ପାଖକୁ ଗଲାବେଳେ ପୁରୀର ବଡ଼ଦାଣ୍ଡକୁ ଲୋକମାନଙ୍କର ଭିଡ ଏତେ ବି ନଥିଲା। ଠାକୁରଙ୍କ ଦର୍ଶନ ଭଲ ସେ ମିଳିଲା। ଆଉ ଖାଲି ଦିନର ଦର୍ଶନ ଠୁ ରଥଯାତ୍ରାରେ ଟି ଭଲ ଦର୍ଶନ ହେଲା ଠାକୁରଙ୍କର, କିନ୍ତୁ ରହିବା ଆଉ ଖାଇବାର ଟିକେ ଅସୁବିଧା ଆଉ କୋଉଠି ବି ଯୋଉ ବି ହୋଟେଲ କୁ ଯିବୁ ସେ ହୋଟେଲ ପୁରା ଭିଡ ଆଉ ଖାଇବା ପାଇଁ କୌଣସି ସୁବିଧା ନଥିଲା। ହ ପାଖାପାଖି ଚାରିଟା ଯାଏ ଆମକୁ କୋଉଠି ଖାଇବାକୁ ମିଳିଲାନି। ଏଥିପାଇଁ ତଥାପି ରଥଯାତ୍ରାର ଟି ଟିକେ ଠାକୁରଙ୍କ ଦର୍ଶନ କରିବାର ଖୁସି ଆଉ।
ହଁ ସେଇଟା ପୁରା ଠିକ କଲେ କାହିଁକି ନା ରଥ ଯା ମୋବାଇଲ ରେ ଯାହାବି କ୍ୟାମେରା ଦୋଉଛ ଲାଗେ ବୋହୁତ ଲୋକ କହୁଚନ୍ତି ଜନ ସମୁଦ୍ର ବିରେ କିନ୍ତୁ ସେଇଠି ବଡଦାଣ୍ଡରେ ଗଲେ ଏତେ ଜଣା ପଡୁନଥିବ ଏବଂ ଲୋକମାନେ ବି ରଥ ଟାଣିଲା ସମୟ ଆସନ୍ତି ତାପରେ ଯିଏ ଯାହା ପୁରୀ ବାସିନ୍ଦା କି କାହାରର କୁଣିଆ କି ଏବୁ ସେମାନେ ସେ ପଳାନ୍ତି। ଏବଂ ଏଇ ବର୍ଷ ଭାବୁଚୁ ଯଦି ହବ ଅ ଆମ ଗାଁ ରୁ ଗୋଟେ ବସ୍ ଯାଏ। ସକାଳେ ସାଢେ ଛଅଟା ବେଳେ ଖାଏ। ସେ ଦଶଟା ସାଢେ ଦଶଟା ବଳୁ ସେଠି ପୁରୀ ବସେ ଲାଗେ କିନ୍ତୁ ରଥଯାତ୍ରା ପାଇଁ ବସ୍ ଆଉ ବସ ଷ୍ଟାଣ୍ଡ କୁୁ ଯାଏନା। ସିଏ ମାଲତି ପାଟପୁରୁ କ ସେଇଠି ରହିଯାଏ ତ ସେଇଟା ବି କ ଆମ ସେଇଠୁ ଯିବାଟା ବି ବଡ ମୁସ୍କିଲ ହେଇଯାଏ, କିନ୍ତୁ ଏ ବର୍ଷ ଶୁଣା ହୋଉଚି କି ସରକାର ତରଫରୁ ସବୁ ଅ ଏସି ବସ୍ ଅଛି ତା ଦ୍ଵାରା କି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଅଛି। ଏବଂ ଯାହା କହିଲେ ପୁରା ଠିକ। କାହିଁ ନା ରଥ କମରେ ବୋହୁତ ଗହଳିରେ ହୋଟେଲ ମାନଙ୍କର ଖାଇ ଖାଇବା ବି ବୋହୁତ ସରି ଜଲଦି ସରିଯାଏ। ଆଉ ଦରଦାମ ବି ବୋହୁତ କରନ୍ତି ହଁ କୁହନ୍ତୁ।
ଖାଇବା ରହିବା ସେଇ ଟାଇମ ରେ ପୁରା ଆମେ ତ ଓ ଗୋଟେ ଗୋଟେ ରୁମକୁୁ ଚାରି ହଜାର ଟଙ୍କା ଦେଇଥିଲୁ। ଆଉ ରହି ବୁଲିବା ପାଇଁ ବି ଯୋଉ ସମୁଦ୍ରକୁ ଠାକୁରଙ୍କର ରଥ ଯାତ୍ରା ସେଇଠି ଦେଖିବା ପାଇଁ ଆଉ ରଥ ଯୋଉ ଏକାଦଶୀରେ ଠାକୁରଙ୍କର ଦର୍ଶନ ସରିଲା ପରେ ସେଇରୁୁ ପୁରା ରେଳ ଷ୍ଟେସନ ଯଏ ଚାଲି ଚାଲି ହିଁ ଆସିଥିଲୁ କୌଣସି ପ୍ରକାର ଆପଣଙ୍କ ଗାଡିର ସୁବିଧା ମିଳିବନି। ଯୁଆଡେ ଯିବାର ଅଛି ଚାଲି ଚାଲି ହିଁ ଯିବେ।
ହଁ ହଁ ପୁରା ଠିକ ଆଉ ସେଇଠି ଅଟୋ ରିକ୍ସା ବି ଯାଏ ବଡେ ରଥଯାତ୍ରା ସମୟରେ ବୋହୁତ ଭି ଭିଡ ହୁଏ ନା ତ ଅଟୋ ବାଲା ବି ଏତେ ଦୂର ନିଅନ୍ତୁ ସବୁ ଚାଲି ଚାଲି ଯିବା। ଆଉ, ବୟସ୍କ ଲୁକ ସହ ଯଦି ଯାଇଥିବେ, ଟିକେ ପଡ଼ିବାର ସହ ସମସ୍ତୁ ଗହଳି ଭିତରେ କୋଉଠିକେ ହଜିଯିବ। ତ ତାଙ୍କୁ ବି ଟିକେ ସୁରକ୍ଷା ଦେଖି ଏ ହୁଏ। ଏମତି ଚାଲେ। ଆଉ, ଆମ ଗାଁରୁ ବି ଏ ବର୍ଷ, ସବୁ ଯିବେ ଭକ୍ତ ମାନେ ରଥଯାତ୍ରା। ଦେଖାଯାଉ, କଣ ହବ ଜଗାର ଇଚ୍ଛା? ହଉ ମୋର ଗୋଟେ ଛୋଟ କାମ ଆସିଗଲା। ଏ କାମଟା ସାରିକି ଆପଣଙ୍କୁ ସନ୍ଧ୍ୟା କିମ୍ବା, ରାତ୍ରି ସମୟରେ ମୁଁ କଲ କରିବି?
ଆଜ୍ଞା।
ହଉ ହଉ ରଖୁଛି।
ଆଜ୍ଞା।